ହଁ, ଅପା ଜୟଗୁରୁ।
ଜୟଗୁରୁ, କ'ଣ କରୁଥିଲ?
ନାଇଁ, ଏ ଦୋକାନ ରେ ବସିଛି ବର୍ଷା ତ ଆଜି ସକାଳୁ ଯେ ଲେଟ ରେ ଆଇଲି ଦୋକାନରେ ବହିଛି ଆ ହେଉ।
ଉଁହୁଁ, କେତେଟା ରେ ଖୋଲିଲୁ?
ଏ ଦଶଟା ପରେ। ବର୍ଷା ପକଉନଥିଲା କି ସକାଳୁ ଆସି ହେଲାନି ଆଉ।
ହୁଁ, କ'ଣ ଖାଇକି ଆସିଛୁ?
ଆଜି ଆମ ଘର ପାଖରେ ସତସଙ୍ଗ ଥିଲା ତ ସେ ଚାଟ କରିଥିଲେ ଦେଇଥିଲେ ଯେ ଖାଇଥିଲି ସେଇରା ଖାଇକି ଆସିଛି ଗଲେ ଭାତ ଖାଇବି ଆଉ।
ଓଃ, କେତେଟା ବେଳକୁ ବନ୍ଦ କରୁଛୁ?
ବନ୍ଦ ସାଢେ ବାରଟା ଗୋଟାକ ବେଳୁ ଆଉ।
ଓହୋଃ! ଓଃ ହଁ। ଆଉ ରୋଷେଇ?
ରୋଷେଇ ମୁଁ କରିକି ସାରି ଦେଇକି ଆସୁଛି ଆଜି ଆମର ହେଇଛି ପୋଇ ତରକାରୀ। ଭାତ ଡାଲି ଆଉ। ଆଉ ଗୋଟେ କଣ ହେଇଛି ମନେ ପଡୁନି? କରିକି ଆଇଚି ମନେ ନାହିଁ।
ତୁ କରିକି ଆଇଚୁ ନା ଭୁତ କରିକି ଆଇଚି ହାଁ ହାଁ।
ହଁ ମା ମନେ ପଡନି ଆଉ କଣ ଗୋଟେ କରୁଛି ନା।
ହୁଁ ମୋରତ ସେମିତି ମନେପଡେନି ଆଉ। ହଁ ମତେ ଏମିତି ବେଳେ ବେଳେ ପଚାରିଲେ କଣ ଖାଇଚୁ? ମୁଁ ରଙ୍ଗ ରୁହ ମନ ପକେଇଆଗ କଣ ଖାଇଛି ମୋର ମନେ ପଡୁନି?
ହଁ ଵା।
ଓ ହୋ।
ଆଉ ତମ ଘରକୁ? ହୁଁ ଆଜି ଆମ ଘରକୁ ଆସୁଛନ୍ତି ମୋ ସାନ ନଣନ୍ଦଆରିକ ତ। ତାଙ୍କ ଶ୍ୱଶୁରଙ୍କୁ ବ୍ରେନ୍ ଷ୍ଟ୍ରକ୍ ମାରିଦେଇଛି ସକାଳୁ।
ଏ ହେଁ।
ସେ। ହଁ ସେ କଣ ଏଇ ଯୋଉ ବୈଦ ଚେରମୂଳି ଯୋଉ, ଔଷଧ ନୁହଁ। ସେଇରା ଆରେ ତମେ ତ ଡକ୍ଟର ମେଡିସିନ ଖାଉଛ। ସେରା ଯାଇକି ପୁଣି ସେ ବିପି ମେଡିସିନ ଖାଇନାହାନ୍ତି କଣ ସେଟା ଖାଇଦଲେ ଯେ ମାନେ ମୁଣ୍ଡ କୁ ଧରି ପକେଇକି ପଡିଗଲେ ପଡିଗଲେ ଯେ ଗୋଟେ ଫାଳ ପୁରା ମାନେ ପାରାଲିସିସ୍ ହେଇଗଲାଣି। ଆଉ ପା ପାଟି ଟା ଧୀରେ ଧୀରେ ମାନେ ଫନି ବାଜି ଆସୁଛି ଆଉ। ଯେ ତାଙ୍କ ସେ ହଁ ନାଇଁ। ତାଙ୍କ ସେଠି ସେ ମେଡ଼ିକାଲରେ ଦେଖାଇଲେ ସେଇଠି କଣ ହେବ ସାଙ୍ଗେ ସାଙ୍ଗେ ଖାଲି ନେଇଯାଇଥିଲେ। ତାଙ୍କୁ ଗାଡି କରିକି ଆଣିକି ଆସୁଛନ୍ତି ଆଉ।
ଓ ହୋ।
ହଁ ସେ ସାନ ନଣନ୍ଦ ଫୋନ୍ କରିଥିଲେ କହୁଥିଲେ ଆଉ।
ଓ ହୋ।
ହଁ।
ଯେତେ ଶୀଘ୍ର ବ୍ରେନ ଷ୍ଟ୍ରକ୍ ଯେତେ ଶୀଘ୍ର ଟ୍ରିଟମେଣ୍ଟ ଟା କଲେ ଭଲ।
ହଁ ବା ନାଇଁ ନେଇକି ଆସୁଛନ୍ତି। ତାପରେ ବହୁତ ବାଟ ନା ତିନି ଘଣ୍ଟାର ବାଟ ଆସିବେ ପୁଣି ଆଉ।
ଚାରି ଘଣ୍ଟା ଭିତରେ ଯଦି ଆମେ ଟ୍ରିଟମେଣ୍ଟ ଆରମ୍ଭ କରିବା ତାହେଲେ ରିକୋଭରୀ ଚଞ୍ଚେସ୍। ହଣ୍ଡ୍ରେଡ଼୍ ପରସେଣ୍ଟ ଥାଏ।
ନାଇଁ ଆମ ଯୋଉ ସାନ ଦାଦା କେମତି ଭଲ ହେଇଗଲେ। ସେ ଖୁଡି ଲାଗିଗଲେ ବୋଲି ଭଲ ହେଇଗଲା ନା ଆଉ। ତାପରେ ଫାଷ୍ଟ କଥା ସେ ଠାକୁରଙ୍କୁ ଧରିଥିଲେ ବୋଲି ତାଙ୍କ ସହିତ ମାନେ କେତେ ଲୋକ ଆମ ବୋଉଙ୍କ ଯୋଉ ଭାଇ? ସିଏ ଦେଖ ଆଜି ପର୍ଯ୍ୟନ୍ତ ଭଲ ହେଇପାରିଲେନି। କିନ୍ତୁ ଆମର ଦାଦା ଆମ ଘର ପାଖରେ ଯାହାର ଶତଷଙ୍ଗ ଥିଲା ତାଙ୍କ ବାପା ସେ ସବୁ ମାନେ ମାସେ ଭିତରେ ପୁରା ମାନେ ଅସମ୍ଭବ ଯୋଉଟା।
ଠାକୁରଙ୍କ ଶକ୍ତି ଆଉ ନା ଆମର ଶକ୍ତି ଆଉ ପାୱାର ଆଉ।
ହଁ ଯାହା ହେଲେ ଦୈବିକ ଶକ୍ତି କିଛି ଅଛି।
ଅଭିିଶ୍ୟକ୍ତି ନ ଥାଇ ଦୁନିଆ ଚାଲିଚି।
ହଁ।
ଯାହାର ଯେତିକି ମନ ବଳ ଷ୍ଟ୍ରଙ୍ଗ ଭାବ ଭଗବାନ ପ୍ରତି ବିଶ୍ଵାସ।
ଯିଏ ଯେତେ ବିଶ୍ୱାସ ରଖିବ ସେତିକି ପାଇବ।
ପାଇବ ହୁଁ ଗୋଟେ ଷ୍ଟୋରି ନଥିଲା କି? ଆ ଗୋଟେ ଜଙ୍ଗଲରେ ପଙ୍କ ଥିଲା। କାଦୁଅ ପଙ୍କ ଗୁଡାକ। ବାଘ କୁ ହା ଗାଈ ତଡା ତଡି ହେଉଥିଲେ। ଏ ପଙ୍କରେକିନା ଗାଈ ପଡିଗଲା। ବାଘ ବି ପଡିଗଲା।
ହୁଁ।
ଉ ବାଘଟା ଉତ୍ପାତିଆ ହଉଛି। କେମତି ବାହାରିବ ପଙ୍କରୁ? ଆଉ ଗାଈ, ଯେମିତି ସେମିତି ତାର କିଛି ଇ ଇଏ ନାହିଁ ସେ ଚଲଚଲ ହେବାର ନାଇଁ। ବାଘ ପଚାରୁଚି ହେଇ ଯୋଉ କାହାକୁ? ଗାଈ କୁ, ତୁ ତ ବ୍ୟତିବ୍ରସ୍ତ ହେଇ ପ ହୋଉନୁ ବିଲକୁଲ ବାହାରିବା ପାଇଁ ଏଥିରୁ ନା କଣ ଅଛି, ମୋର ତ ମୋ ମାଲିକ ଅଛି। ମୋ ମାଲିକ ଯେମିତି ହେଲେ ଖୋଜି ଖୋଜି ମତେ ଆସିବ। ଏଠୁ ବାହାରକୁ ଉଦ୍ଧାର କରିବ ତୋର କିଏ ଅଛି? ଏଇ ଜିନିଷ ମାନେ, ମଣିଷ ଆମ ଈଶ୍ଵରଙ୍କର ଯେମିତି ସନ୍ତାନ। ଯିଏ ଯେ ଯେତେ ଈଶ୍ୱରଙ୍କୁ ଭଲ ପାଇବ, ତାଙ୍କ ପ ଇଏରେ ନାମଧାନ ରେ ରହିବ ତାଙ୍କୁ ଡାକିବ ସେ ନିଶ୍ଚିନ୍ତ ଭାବେ ଶୁଣିବେ। ଯାହାର ବିଶ୍ବାସ ଯାହାର ବିଶ୍ଵାସ ନାହିଁ, ସେ ସେଇ ଭଳିଆ ରହିଲା ଆଉ। ହୁଁ
ଆଜି ରୋଷେଇ କଣ?
ରୋଷେଇ ଆଜି କିଛି କରିନି ଏ ଦେଖିବା ଭାତ ଟା ବୋଧେ ବସେଇଛି ମଜା ମୁଁ ଭାବୁଛି ପୋଟଳ କଣ ତରକାରି ଯାହା କରିବି ପୋଟଳ ତର୍କାରୀ ଆଉ କଣ ପରବା ଅଛି କିଆଣୀ ଦେଖେ। ଦେଖିକି ଆଉ କଣ କରିବି ଆଉ। ହୁଁ ସକାଳେ ସାନ ଅପା ତାର ଭାତ ବସେଇଛି। ଏପଟ ସେପଟ ହଉଛି ତାର ବୋଧେ ଘରେ ଶୋଇଚି କି କଣ?
ଆ ସେଇ ଛାତ ଉପରେ ବସଉଛ? ଆ ବର୍ଷା ହଉଛି
ନାଇଁ ଏନେ ବର୍ଶା ଛାଡି ଯାଇଛି ହେଇଥିପାଇଁ ତ ବସେଇଦେଲା ମା ଚୁଲି ଲଗେଇ ଦେଇକି ଆସିଲେ କହିଁଲେ ଯା ହାରି ଭାତ ପାଣି ଟା ବସେଇ ଦେଇକି ଆସେ ବର୍ଷା ଛାଡିଛି। ସେପଟେ ଭାତ ପାଣି ଟା ବସେଇ ଦେଇକି ଚାଉଳ ପକେଇ ଦେଇକି ଆସିକି ଅଛି ଭାତ ହେଇଗଲେ ଗାଳି ଦବ ଆଉ।
ଓହୋ। ଆଉ ଝିଅ ତ ସ୍କୁଲ ଯାଇଥିବ ଆଉ ନା?
ହଁ ହଁ ଝିଅ ସ୍କୁଲ ଯାଇଛି।
ସଖାଳୁ କଣ ଖାଇଥିଲ?
ସକାଳୁ ମୁଁ ତ ପଖାଳ ସବୁବେଳେ ଖାଏ ଆଉ ମୋର ପଖାଳ ହେଲେ ମତେ ଭଲ। ପଖାଳ ପୋଟଳ ଆଳୁ ଭଜା
ହୁଁ ଆ ଏ ପାଗକୁ ତ ପଖାଳ ଖାଇଛ ନିଦ ନାଗୁଥିବ।
ନା ନିଦ ଲାଗେନି ମତେ। ନିଦ ଲାଗେନି ମୁ ସବୁବେଳେ ବାର ମାସି ପଖାଳ ମୋର ପଖାଳ ଟା ଖାଇଲେ ମତେ ଟିକେ ଭଲ ଲାଗେ। ପେଟ ପାଇଁ ମୁଁ ପେଟକୁ ଠିକ ସୁଇଟେବୁଲ୍।
ନାଇ ମୁଁ ସବୁବେଳେ ମୋର ପଖାଳ ଖାଏ ଏଇ ଦେହ ଖରାପ ହେଲା ଦିନରୁ ମୁଁ ଆଉ ସକାଳ ବାସି ପଖାଳ ଟା ଆଉ ଖାଉନି ସାଙ୍ଗେ ସାଙ୍ଗେ ଗ୍ୟାସ୍ କରିଦେଉଚି। ହୁଁ ଖରାବେଳ ଭାତଟା ଆମ ରାତିରେ ପାଣି ଯେଉଁ ପଖଳା ହେଇଥାଏ ମୁଁ ରାତିରେ ଖାଉଛି କିନ୍ତୁ ବାସି ପଖାଳ ଯେଉଁ ବାସି ନା ସେ ଆଉ ମୁଁ ଡରିକିବି ଆଉ ଖାଉନି।
ଉ ହୁଁ।
ସାଙ୍ଗେ ସାଙ୍ଗେ ଦେହ ଖରାପ ହେଉଛି। ଖାଇକି ଯଦି ଆସିକି ଏଇ ବସିଲିଣି ଘଣ୍ଟେ ଏତେବେଳେ ପୁରା ମାନେ ଉପକୁ ମୋର ଉଠ ଠଣ୍ଡାରେ
ଓ ହୋ। ଗ୍ୟାସ ହେଇଯାଉଛି ହୁଁ। ତ ଶୁଣ୍ଠି ଆଉ ଲୁଣ ମିଶେଇକି ରଖିଥିବୁ ଖାଇସାରିଲା ପରେ ଉଷୁମ୍ ପାଣିରେ ପୀ ଦୋବୁ ହଜମ ହୋଇଯିବ।
ଜୁଆଣିକି ଆଉ ଉଷୁମ୍ ପାଣି ପିଉଛି।
ହଁ ଜୁଆଣି ପିଇଲେ ବି ହବ ଖାଇଲେ।
ହଁ ଜୁଆଣି ଉଷୁମ ପାଣି।
ହୁଁ ଜୁଆଣି ହଉ ଶୁଣ୍ଠି ହଉ ଏଗୁଡ଼ା ହଜମ କରିବ ପାନ ମଧୁରି। ଅଦା ଖାଇଲେ ହଜମ କରିବ
ଓହୋ ଆଉ ବାବା ମାମା ଏଇନା ଯାଇନାହାନ୍ତି ଗାଁ ଆଡେ
ନା ମୁ ଅଛନ୍ତି ଘରେ ସେ ଯିବନି ତାଙ୍କ ଦେହ ପା ଭଲ ରହୁନି ମୁ ନଜାଅ
ହଁ ଏ ସିଆଡେ ବି ପାଣି ତ ସୁବିଧା ଏବେ ହେଇଗଲାଣି ନା କଣ? ତାପରେ ବୟସ ହେଲାଣି ଆଉ ଖଟିିପା
ଭଲ ବାବା ଙ୍କ ଦେହ ଟା ଦୁର୍ବଳ ହେଲା ତାଙ୍କ ଦେହ ତ ଭଲ ନଥିଲା ତଥାପି ବି ସିଏ ଭଲ ହେଇନାହାନ୍ତି।
ଓହୋ ହଁ ଏଇଠି ଖାଆନ୍ତୁ ବସିକି ସିଆଡେ କଣ
ହଁ ଚାଲୁ କ ପାଇ
ଏ ସିଏ ମାନୁନାହାନ୍ତି ପଳଉଚନି ନା ଆଉ
ହୁଁ ଉ
ଆଉ ଆଇଟମ କିଛି ହେଇନି
ଆଇଟମ କିଛି ହେଇନି ସକାଳେ ହେଲା ସନ୍ତୁଳା ରୁଟି ଜନ୍ତା ରୁଟି, ଉ ପୋଟଳ ଆଳୁ ଭଜା ଆଉ ପୁଅ ମୋ ଝିଅ ପାଇଁ କଲି ଆ ସୁଜି ପିଠା
ଓହୋ
ହୁଁ ସୁଜି ପିଠାରେ ସୁଜି ଟାକୁ ଟିକେ ଦେ ବବତୁୁର ବତୁରା ଦେଲି ସେଥିରେ ଟିକେ ଗାଜର ଟିକେ ବିଟ୍ ଟିକେ ବନ୍ଧା କୋବି ଟିକେ ଟମାଟ ସବୁ ପକେଇ ପୁକାକି ଚକଟି ଚୁକୁଟା ଦେଲି ହୁଁ ତାପରେ ତାୱରେ ତେଲ ପକେଇକି ପତଳା ପତଳା ପିଠା କରିଦେଲି ଯୋଡ଼େ ଗହିଲି ତୁ ନେଇକି ଯା
ଆ ଆଉ ଖାଇକି ଗଲେ କଣ?
ରୁଟି ସନ୍ତୁଳା
ଓହୋ
ସହଜେ ଖାଇବନି ତ ବାବା ଜବରସ୍ତିକୁ ଖୁଇଦେଲେ
ହୁଁ
ଆ ରୁଟିସନ୍ତୁଳା ଖୁଆଇଲେ ଖାଇବନି
ଓ
ହୁଁ
ଅପା ତମ ଘର ଆଡେ ଆଉ ଫୋନ କରିନ?
ନାଇଁ ଘର ଆଡେ ଫୋନ କରିନି
ଏବେ ଆସିଛ ଆଉ ନା
ହଁ କରେ କେତେବେଳେ କେମୀନ୍ତି ଏଇନା କରିନି ମୁଁ ସିଆଡୁ ଫୋନ ଆସିବ ହୁ ମୁଁ ନ କଲେ ସେ କରନ୍ତି
ହଁ ଏଇ ଦେଇତା ସାନ ଯା ତ ଗଲାଣି ଏ ଏବେ ଯୋଉ ଦୋକାନଟା ଲୁଗା ଦୋକାନ ଖୋଲିନି
ହଁ
ରହିଲା ଆଉ
ଅ
ହୁଁ ତିନି ଦିନ ହେଲା ଡ୍ୟୁଟି ଗଲେଣି
ଯାହୋଉ ହଁ ଲୁଗା ଦୋକାନ ନ ଭଲ ଲୁଗା ସବୁ ହେଇମ ହେଇ ରେଟରେ ସବୁ ଦଉଛି
ଏ ସେ ଗୋଟିଏ ତାଙ୍କର ଦୋକାନ ଆଉ ସେଇ ରେଟ ଥିବ ନା ଉ ହଁ ଆମକୁ ଏଇଟା ସୁବିଧା ହେଲା ନାଁ ଆଉ ତମର ସେପଟୁ ବି ପାଖ ହବ ଆମର ଏପଟୁ ବି ପାଖ ହବ
ହୁଁ ଯାଇଛୁ କି ତୁ କେବେ ନା ନାଇଁ?
ନାଇଁ ଏବେ ବା ଖୋଲିଛି ଏଇ ସତର ତାରିଖ ନା କଣ? ସତର ନୁହଁ ମ ଏଇ ଚାରି ପାଞ୍ଚ ଦିନ ହବ ଖୋଲିଛି।
ଓହୋ ଓ ଭଲ ହେଲା।
ଇଏ ପା ବଡଅପା ଯାଇଥିଲା ବଡ ଅପା।
ହଁ ଆଉ ସେ ଏଇଠୁ ତାଙ୍କୁ ସୁବିଧା ହବ ଉହୁଁ। ତାଙ୍କୁ ସୁବିଧାହେବ ହେଠୋ ଜିନିଷ କଲେକ୍ଟ୍- ଆଣିବା ପାଇଁ ଆଉ ନାଇଁ। କଣ ପାଇଁ?
ହଁ ସେ ସେଠୁ ବି କଣ ଆଣିବେ?
ହୁଁ।
ସେ ଯାଇଥିଲେ ନାଇଁ ସେ ଦେଇତା ସାନ ଯା କହୁଥିଲା କହିଲା ଯୋଉ ନନା ଆଉ ସେ ଅପା ଆ ଯାଇଥିଲେ।
ଉହୁଁ।
ହୁଁ।
ହଁ ହ କଣ ଆଣିଥିଲୁ ଲୁଗାପଟା ନା
ମୁଁ ସେଇଟା ଆଉ ପଚାରନି କଣ ଯାଇଥିଲେ କଣ ଦେଖେଇକି ବୁଲିକି ଆଇଥିବେ କଣ
ହଁ ନୂଆ ନୂଆ ଖୋଲିଛି ଯାଇକି ଟି ବୁଲିକି ଆସିବା କଥା। କେମିତି କଣ ହୁଁ
ହଁ ସାନ ଅପାା ବି ଆଉ କିଛି ଦିନି ଗଲେ
ଏ ନା ଆଉ ସିଏ ସାଙ୍ଗେ ସାଙ୍ଗେ ନା ଆଉ କହିବାର ଅଛି।
ହଁ।
ପ୍ରସାଦ ମିଳୁନି ଦୁଇରେ ଟିକେ ଡରିକି ଯାଉନି ବୋଧେ ଆଉ ଡରିକି ନା ଆଉ ସେ ଯଉ ଯାଇସରନ୍ତନି।
ସେ ଡ
ଉମ୍ ହଁ ଏଇ ଯିବ ଯାହାେଲେ ଯିବ ହଁ ତାକୁ ହଁ। ଅଁ ଓହୋ ନାଇଁ ଭଲ ହେଲା ଯାହା ଦରକାର ହେଲା ଏ ଟିକେ କଲ କଣ କିଣିଆଣିଲ।
ହଁ।
ଆଉ ଏତେ ବାଟ ଯିବା ଅପେକ୍ଷା ଆମେ ନିଜେ ନିଜେ ହେଲେ ବି ଯାଇପାରିବା।
ହୁଁ ନାଇଁ ଏଟା ସୁବିଧା ହେଲା ଏ ବଜାର ଭିତରେ ବି ଭିଡ ହୁଏ।
ପ୍ରବଳ ଭିଡ଼ ନା ଏଟା ଆଉ।
ହୁଁ ଏଇଟା ପାଖରେ ଭଲ ହେଲା।
ବଡ ବଡ କରିଛି ବଡ ବଡାକାରରେ।
ହେ ସେରା ନନା ଜାଣିଥିବେ ସାନ ନନାଙ୍କୁ ପଚାରିବ।
ଓହୋ ସେ ଇଏ ବି ଦେଖିଛି ମୋ ଜା ବି ଦେଖିଛି ପୁରା ପୁରା ଦୋ କନଫ୍ରଣ୍ଟରେ ପୁରା?
ହଁ କହୁଥିଲା ତ କଣ?
ମୁଁ ଦେଖିନି କୋଉଠି ଏଟା ଦେଖେନ ନା କବେ ଆଉ ସେ ଦେଖିଥିଲା ନା କଣ କହୁଥିଲା କହିଲ ତାଙ୍କ ଦୋକାନ ସାମ୍ନାରେ ଗୋଟେ
ଓ ଯେତେବେଳେ କାନ୍ଥ ଉଠିଥିଲା ବୋଧେ ଦେଖିଥିବେ ଆଉ ହ ହଉ ହଉ ଏବେ ଟେ ରଖୁଛି ଆଁ।
ହଉ ହଉ ହଉ ରହ।